ହୁଁ କଣ କରୁଛୁ?
କିଛି ନାହିଁ ଏଇଠି ବୁଲୁଛି ଆଉ।
ଛାତରେ?
ଆ ଛାତ ଉପରେ ପୁରା ଦିନ ସାରା ରହିବିନି କଣ ତଳକୁ ଆସ
ଓହୋ ମୁଁ କହିଲି ନେଟୱାର୍କ ପାଉଥିବ କି ନାଇଁ ପୁଣି ଯାଇ ଛାତ ଉପରେ ଥିବୁ।
ନାଇଁ ଏବେ ବାହାରେ ଅଛି ବର୍ଷା କମିଯାଇଛି ନା ଏଇ ବାହାରେ ଘର ବାହାରେ ଛିଡା ହେଇଛୁ।
ଭାଇ ବର୍ଷା କମି ଯାଇଛି?
ହଁ।
ୱାଅ ଭାଇ କେତେ ଭଲ ଭାଇ ଏଠି ବର୍ଷା ଦିନ ସାରା ବର୍ଷା ଆଉ ମୁଁ ଗୋଟେ ବାହାରକୁ ପାଦ ଗୋଟେ କାଢି ପାରୁନି।
କଉଠି ଅଛୁ କି?
ମୁଁ ଅଛି ପଳେଇ ଆସିଛି ମାଉସିଙ୍କ ଘରକୁ।
ଆଚ୍ଛା।
ଥଣ୍ଡା ହେଇଯାଇଛି ପୁଣି ଉପରେ ଯେ ଭଲ ଲାଗୁନି ଦେହ ଟା। ବର୍ଷା କା ଖାଲି ଜୋରରେ ଶୀତ ଲାଗୁଛି।
ଲିଭୋସେଟ୍ରିଜିନ ଖାଇକି ଶୋଇପଡ।
କାଇଁ ଲିଭୋସେଟ୍ରିଜିନ ନାହିଁ ଦେଖୁଛୁ। ପାରାସିଟାମଲ ଖାଇକି ବୁଲୁଛି ମୁଁ।
ମାନେ ଥଣ୍ଡାରେ ତୁ ପାରିସିଟାମଲ ଖାଉଛୁ ତୁ କଣ କହିଲୁ ନିଇଟ ଦେଇନୁ ଭଲ କରିଛୁ।
ଆରେ ହେଇନି ମୁଣ୍ଡ ଟା ବି ବିନ୍ଧୁଛି ନା।
ଅ ମୁଣ୍ଡ ବିନ୍ଧୁଚି ପାରାସିଟାମଲ ଖାଇଲେ କଣ ହବ?
ଆରେ ମୋ ମୁଣ୍ଡ ଟା ବିନ୍ଧୁଚିରେ ମୁଣ୍ଡ ବ୍ୟଥା କମିବ ନା? କଣ ହେଲା କଥା ସାଢେ ନଅଟା ବେଳେ ଯାଇଥିଲି ବଜାରକୁ ମେଡିସିନ ଆଣିବାକୁ ହେଲା। ଭାଇ ଦେଖିଲା ବେଳକୁ ଦୋକ କାନ ବନ୍ଦ ଆରେ ସାଢେ ନଅଟା ହେଲେ ବି ମେଡିସିନ ଦୋକାନ ଟା ଖୋଲିବନି ତମେ ବର୍ଷା ପାଇଁ କଣ ମେଡିସିନ ଦୋକ କାନ ବି ବନ୍ଦ କରିଦବ।
ଦଶଟା ପ ଦଶଟା ପରେ ଖୋଲିଥାନ୍ତା ନା ମେଡିସିନ ଦୋକାନ।
ଆଉ କଣ ମେଡିସିନ ଦୋକାନ ସକାଳ ସାତଟାକୁ ଖୋଲିବା କଥା।
ହୋଉ କହିବା ଆଉ ତାଙ୍କୁ ଆଉ ତୁ କୋଉଠି ରହିବୁ କହ ସେ ଜାଗାରେ ମୁଁ କହିଦେବି ସବୁ ମେଡିସିନ ଷ୍ଟୋର ଖୋଲିଦେବେ।
ହ କାଇଁ କହୁଛ। ଆଉ ଖାଇଛୁ କଣ?
ଖାଇଛି ଭାତ ଆଉ ଆଳୁ।
କାଇଁ?
ଅ ମୋର ଏଇଟା ସବୁଦିନିଆ ଖାଇବା ମୁଁ ଆଉ କିଛି ଖାଇବାକୁ ମୋତେ ଇଚ୍ଛା ହଉନାହିଁ।
କଣ ଗରମ ନା ପଖାଳ?
ପଖାଳ।
ଓ ୱାଓ ଭାଇ ପାଣି ବର୍ଷା ଦିନେ ପଖାଳ ନା। ନିଦ ମାନେ ବଢିଆ ସେ ହବ।
ମୁଁ କଣ ଶୋଇଚି ମୁଁ ସେତେବେଳୁ ବା ଏଠି ବୁଲୁଛି।
ଭଲ।
ଘରେ ଆଉ ଅଛି। ଆ ଶୋଇଲେ କୋଉ ଶୋଇ ଦଉଚନ୍ତି ଉଠ ଉଠ ହଉଚନ୍ତି।
ଆରେ ତୋ ଗୋଟେ ଛୋଟ ଭାଇ ଥିଲା ବା?
ହଁ ସିଏ ବଡ ହେଇଗଲାଣି ସେ ଆଉ ଛୋଟ ନାଇଁ। ହଁ ମାନେ ଅଛି ଆଉ ବିଟେକ କରୁଛି ଏବେ।
କଣ ଏତେ ବଡ ହେଇଗଲାଣି?
ହଁ ମୁଁ କେତେ ବଡ ହେଇଗଲିଣି।
ଆବେ ହଁ ଯେ ମାନେ ମୁ କିହିଲି ହଁ ବଡ ହେଇଥାଇ ଆରେ ହଁ ଯେ କିନ୍ତୁ ମୁଁ ଭାବିଲି ବଡ ହେଇହେଇ ଦଶମ ଯାଏ ଯିବ ଭାଇ ସେ ବି ଟେକେ କରିସାରିଲେନି ମୁଁ ଜାଣିଛି ଆଉ।
ଆମେ ଆସିିକି କେତେ ବଡ ହେଲେଣି ବୁଢୀ ହେଲିଣି।
ମୁଁ କେ ଭାଇ ତୁ ତୁ ତୁ ତେଇଶି ବର୍ଷ ମୁଁ ବାଇଶି ବର୍ଷ।
ହୁଁ ସିଏ ମୋ ଠାରୁ ତିନି ବର୍ଷ ସାନ।
ଓଃ ଜମାରୁ ତିନି ବର୍ଷ ସାନ।
ହୁଁ।
ମୁଁ ଭାବୁଥିଲି ଅଛି ପାଞ୍ଚ ଛଅ ବର୍ଷର ଗ୍ୟାପ୍ ଅଛି।
ଆମର ତିନି ବର୍ଷ ପୁରା ପରଫେକ୍ଟ ଟାଇମିଙ୍ଗ।
ଓହୋ କୋଉଠି କଚି କୋଉଠି ବିଟେକ୍?
ଉଁ ବାରମପୁର ପି ଏମ ସି।
ବରମପୁର କଉ ଯୋଇ ଇଏ ନା ପ୍ରାଇଭେଟ ନା ଗମେଣ୍ଟ?
ଗମେଣ୍ଟ ପ୍ରାଇଭେଟରେ କୋଉଠି କଣ କରିବ? ହଁ ଜେଇ ଫେଇ ଦେଇଥିଲା ମଝିରେ।
ଯେଇ ଥ୍ରୋ ରେ।
ହଁ ସେ ରିୟାଙ୍କ ଯାଇକି ପୁରା ଲକ୍ଷରେ ଥିଲା।
ଆଚ୍ଛା ତାହେଲେ ତ ବଢ଼ିଆ କଲେଜ ମିଳିଥିବ। ଆରେ ଯେ ଇ ରେ ଆଁ ହଁ ଜେଇରେ ଲକ୍ଷେ ରିୟାଙ୍କ ମାନେ ଭଲ ହିଁ ଥିବ।
ହଁ ଜେଇରେ କେତେ ଲ କେତେ ଲକ୍ଷ ଥିଲା ମୋର ମନେ ପଡୁନି ରେ କିନ୍ତୁ ଯେଇ ରେ ଯେହେତୁ ଦେଇଥିଲେ ତ ଭଲ କଲେଜ ରେ ମାନେ କଣ ଇଏ ସବୁଠୁ ଭଲ କଲେଜ ହଉଚି ବିଟେକର ସି ଇ ଟି ଓଡିଶା ଭିତରେ। ସେଇଟି ଭୁବନେଶ୍ଵର ତାପରେ ହଉଚି ଉଁ ଆଇ ଜି ଆଇ ଟି ସରାଙ୍ଗ ତାପରେ ଏଇଟା। ପି ଏମ ଶି ବରମପୁର ତାପରେ ବି ପି ଉଟି ଏମିତି ସବୁ ହେଇଚି ମାନେ କଇବାକୁ ଗଲେ ଏଇ ତିନିଟା ଭଲ କଲେଜ। ସରାଙ୍ଗ ଥିରେ ଟିକେ ଅ ମାନେ ପ୍ରୋବ୍ଲେମ ହଉଚି ରହିବାର ଆଉ ପିଲା ଟିକେ ମାନେ ସେ ଏରିଆ ଟା ଭଲ ନୁହଁ। ଆଉ ସି ଇ ଟି ଆଉ ବ୍ରରହ୍ମପୁର ଟା ଭଲ ମାନେ ଭଲ କଲେଜ ଟା ଆଉ ସେତିରେ ବି ହେଇଗଲା ତାର ତାର ସେଇଥିରେ ବି ଇଚ୍ଛା ଥିଲା ହେଇଗଲା ଆଉ।
ଓହୋ ଆଚ୍ଛା ପି ଏମ ସି ପଞ୍ଚାୟତ ନା ହଁ ପଞ୍ଚାୟତ କହିଲାତ ନା ବେ ଉଁ ହୁଁ। ହି ହି।
ପି ଏମ ଇସ୍ ହଉଚି ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ।
ପାରଲା ମହାରାଜା କୃଷ୍ଣଚନ୍ଦ୍ର ଗଜପତି କି?
ପାରଳା ମହାରାଜା ହଁ ପା ସେଇ।
ହଁ ସେଇଆ।
ଇତିହାସରେ ପଢ଼ିନୁ? ତୁ କଣ କରୁ ତୋ ସେ ଯୋଉ ଇଏ କଣ କାଉଁସିଲିଂ ପାଇଁ କଣ କହୁଚୁ ପା।
କାଉଁସିଲିଙ୍ଗ ଆ ପକେଇ ଚଏସ ଲକ କରିଦେଇଛି ବାହାରିବ ଓ ଏଇ ରେଜଲ୍ଟ ବାହାରିବ ସାତରେ ବାହାରିବ ନା କ ଫାଷ୍ଟ ମେରିଟ୍ ଲିଷ୍ଟ।
ଓହୋ।
ହୁଁ ବାରେ ଦେଖା ହବ ଆଉ। ଆ ମୋର ରିୟାଙ୍କ ବହୁତ୍ ଖରାପ ଅଛି ବେ। ହେ ନା ସେଇଟା ହେଲା ଏମ ସି ଏ ଏମ୍ ସି ଏ ପାଇଁ। ଓଜେଇଟା ଏମ୍ ସି ଏ ପାଇଁ ଦେଇଚି ଏମ୍ ବି ଏ ପାଇଁ ବି ଦେଇଛି।
ଆଛା ତୋର ହବ କୋଉଥିରେ ଭଲ କୋଉଟା ହେଇଚି?
ମତେ ଇଚ୍ଛା ଅଛି ଏମ୍ ବି ଏ କରିବାକୁ।
ହୁଁ।
ଏମ୍ ବି ଏ ଟା ଏମ୍ ବି ଏ ଟା ତ ସି ପି ଇ ଟି ରେ ଥିଲା ଏଇ କେତେ ରିୟାଙ୍କ ଅଛି ମୋର ଦୁଇଶଅ କେତେ ଗୋଟେ ରିୟାଙ୍କ ଅଛି ହେ ଦୁଇଶହ ନବେ ପାଖାପାଖି ରିୟାଙ୍କ ଅଛି ନା ଆଉ। ଜେନେରାଲ ରିୟାଙ୍କ ହେଲା କାଟାଗରି ରିୟାଙ୍କ ଅ ଛି ଷାଠିଏ ଷାଠିଏ ପାଖାପାଖି। ଆଉ ହଁ ଏସି ବି ସି।
ଏସ୍ ଏହେ ଏ ସି ବି ସି
ହଁ। ଆଉ ତାପରେ ସେପଟେ ଜେ ଇ ଯୋଉ ଓ ଜେ ଇ ର ରିଆଙ୍କ ଥିଲା ସାତଶହ ନବେ।
ହୁଁ।
ସାତଶ ନବେ ରେ କଂ ହଉଛି ଦେଖାଯାଉ ଆଇ ଏମ ଆଇ ଟି ହବ ବଧେ ମୁ ଭାବୁଚି।
ହଁ।
ଦେଖିଆ କଂ ହୋଉଚି ଆଉ।
ହୁଁ ମତେ ଲାଗୁଚି କିି ଏମ୍ ବି ଏ ଟା ବେଟର ହବ।
ହଁ ଏମ ବି ଏ ହିଁ କରିବି ଯଦି ଏମ ବି ଟା ଉତ୍କଳ ହେଇଗଲା ପଟାକ୍ ସେ କରିଦେବି ଯାଇକି ଆଡ୍ ମିସନ।
ହଁ। ମୁଁ ତ ରାମ ଆଉ।
ଆରେ ବରହ୍ମପୁରରେ ବା ଭିସୁଟ୍ ଅଛିଟି।
କଣ?
ଭିସୁଟ୍ ଭିସୁଟ୍ ବୀରେ ସୁରେନ୍ଦ୍ର ସ
ହଁ ହଁ ସେଇଟା ବରହ୍ମପୁରରେ ନା ସମ୍ବଲପୁରରେ।
ଓ ସରି ସମ୍ବଲପୁର ନା ପୁର ପୂର୍ ଦିଟାଙ୍କ ନା କ କନ୍ଫିଉଜ ହେଇଗଲି ତୋ ଭାଇର ବରହ୍ମପୁରରେ ଯୋଉ ସରି ଭିଶୁଟ୍ ରେ ହେଲାନି।
କେୟାଣି ମୋ ସେଣ୍ଟର କ ପଡିଥିଲା। ଓ ସେଇଟା କଣ ସେଇଟା କଣ ଇଞ୍ଜିନିୟରିଂ କଲେଜ ଟା।
ହଁ ଆଉ ଭିସୁଟ ଟା ବଡ଼ ଟା ଜାଣିନୁ।
ମୁଁ ଜାଣିନେଇ।
ଭିଶୁଟ ଟା ଭଲ କଲେଜ ଟା।
ସେ କୋଉଠା ଆମେ ତ ବୋଧେ ଭୀଷୁ ପକେଇ ନଥିଲୁ କାଇଁି ସିଏ ପକେଇଥିଲା ଏ ଏତିକି ହେଲି ସରାଙ୍ଗ ଆଉ ସି ଇ ଟି ଆଉ ଇଏ ପି ଏମ ସି ଆଉ ବି ପି ପି ଟି। ଆଉ କଳାହାଣ୍ଡି।
ଓହୋ ଆଚ୍ଛା ଆଛା ହଁ କଳାହାଣ୍ଡିରେ ବା ଇଏ ପଢୁଛି। ଆମ ସ୍କୁଲ ସାଙ୍ଗ ଗୋଟେ ପଢୁନି।
ଜ୍ଞାନ ଜ୍ଞାନ।
ହୁଁ। ତାର ବୋଧେ ତୀ ନା କଣ ଲାଷ୍ଟ ଇୟର ବୋଧେ ହେଇଥିବ। ଲେଟର ଲେ ଲେଟର ଲେ ଏଣ୍ଟ୍ରି ନେଇଥିଲା।
ହୁଁ ତାର ଲାଷ୍ଟ ଇୟର ବା।
ସେ ଟୋକା ବୁଲୁଚି ଜୋରେ।
ହଁ ଏବେ ବା ଘରକୁ ଆସିଚି।
ହଁ ଛୁଟି ଥିବ ଆଇଥିବ ଆଉ। ଆଉ କଣ ଖବର କହ କୁଆଡେ ବୁଲାବୁଲି କରିବାକୁ ଯାଇଁନୁ?
କୁଆଡେ ଯିବି ଏଇଠେ ଏଇଠି ତ ଆସିକି ସେଇ ସବୁ କାର ସାଦି କରିକି ନାମ ନଉଛି ଆଉ କଣ ବୁଲିବି କୁଆଡେ।
ଆରେ ଆଉ କୁଆଡେ ମାନେ କ ଜୀବନ ଭିତରେ କେବେ ଯାଇନୁ ବୁଲିବାକୁ କୁଆଡେ?
ଓହଃ କୋ କ ଜୀବନ ସାରା ଭିତରେ କହୁଛୁ ହଁ। ଯାଇଚି ଯାରେ ଆମେ କ କଲେଜ ରେ ଥିଲାବେଳେ ଆମେ ଯୋଉ ସବୁ ବ୍ୟାଚ ରେ ଯାଇଥିଲୁ ବୁଲିବା ଲାଗି ଟ୍ରିପରେ।
ହଁ
ଆଉ ତାପରେ ଏବେ ଯାଇଥିଲି କୋଲକାତା।
ଯାଇଥିଲୁ ତେ ଦେଖିକି ଯାଇଛୁ ସେ ସେ ଅଫିସ ଟା?
କଉ ଅଫିସ?
କନସେନଟିକ୍ସ
ହଁ ହଁ ସେଇ ଯାଇଥିଲି ସେଇ ସେଇ ନିଉ ଟାଉନ ଯାଇଥିଲି ନିଉ ଟାଉନ ଭିତରେ ସବୁ ଯାକ ଅଫିସ ଦେଖିକି ଆଇଛି। ମେ ବି ସେଇଠ
ଓହୋ
ଆମ ସାଙ୍ଗ ମାରି ସେ ଡେଲାଏଡ଼ ଇନ୍ଫୋସିସ ସବୁ ସେଇଠି ହିଁ ଅଛି।
ଓହୋ ଭୁବନେଶ୍ୱର ଯେମିତି ଆଇଟି ପାର୍କ ଅଛି ସେମିତି ଆଉ ନା ଇନଫୋସିଟି ଭଳିଆ ଆଉ।
ହଁ ଅଁ ତାଙ୍କର ବି ସେଇ ଟେକ୍ ପାର୍କ ଅଛି ଗୋଟେ। ବହୁତ ସାରା କମ୍ପା କମ୍ପାନୀ ଯଉଗୁଡା ଆମେ ଜାଣିଵି ନାହିଁ ତା ନାଁ ମୁଁ ତ ହେଲେ ଅଳ୍ପ ନାଁ ଜାଣିଛି ଆ ଆମର ଯେତିକି ଏଇଠି ରେଗୁଲାରଲି ଚାଲିଚି ସବୁ।
କିନ୍ତୁ ବହୁତ ସାରା ଅଛି
ଆଡେ ତୁ ଆଡମିସନ କରିଦେ।
ଖିଲୋ
କଣ କିଛି ନାହିଁ ଯାଇଥିଲି ଇ ମୁଁ ଇଣ୍ଟରଭି୍ୟୁ ପାଇଁ ଯାଇଥିଲି ହେଲା। ସିଏ ଭାଇ କଣ ତାଙ୍କର ହେଲା ଆ ରିଜେକ୍ଟ ହେଇଗଲି କନସିଟ୍ରିକ୍ସ ର। ଭାଇ ମତେ କିଛି ପଚା ଚାଲିଲା ନି -
ହଁ ଅଁ
ଏଇ ସେମତି ମୋ ସହିତ ଫାଷ୍ଟ ଆସିଲା ସାଲାରୀ ଡିସକସନ ହେଲା। ସବୁ ତାପରେ କହିଲା କି ନେକ୍ସଟ ଭେରସେସ ଯୋଉ ରେଜିଷ୍ଟ୍ରେସନ କରିଚ ମୁଁ କହିଲି ନାଇଁ କରିନି ନା ହଉ ବାହାର ବସ ମୁଁ ତମକୁ ବତଉଚି କେନ୍ଦି କରିବୁ ତାପରେ ହେଟୁ ମତେ ଆସିକି କହୁଛି ତମେ ଯାଅ କଲିକ ସହିତ କଥା ହେଇକି ପରେ ଦଦି ତମର ଭକେନ୍ସି ବାହାରିବ କହିବି।
ଆରେ ହି ଇଏ କି କଥା?
ଭାଇ ଇଣ୍ଟ୍ରୋ ବି ପଚାରିନି ଜାଣିଚ ନା?
ହା ହା ଆରେ ଭ୍ୟାକେନ୍ସି ବାହାରିଥିବ ତାହେଲେ ତ ତୁ ଯାଇଥିବୁ ନା?
ହଁ ଆଉ ଆଉ ଇଣ୍ଟରଭିୟୁ କାଇଁ ଦେବାକୁ ଯାଇଥିଲି।
ସେୟା ତ ଆଉ ଭ୍ୟାକେନସି ବାହାରିବ ମାନେ କଣ?
ହଉ ମୁଁ ରଖୁଛି ହେଲା?
ହଁ ହଁ